ହଁ ହ୍ୟାଲୋ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣ?
ମୁଁ ବି ସେଇ ସମାନ କାମ ସାରିକି ସକାଳ ଖିଆପିଆ ସରିଯାଇଛି। ଆଉ ଏବେ ବସିଛୁ ବାହାରେ। ସକାଳେ ମୁଁ ମୋ ରୁଟି ଭଜା ଖାଇଥିଲି ତାପରେ ପଖାଳ ବି ଖାଇଦେଇଛି।
ଆଚ୍ଛା ଆଚ୍ଛା ଆଉ
ଘରେ ସମସ୍ତେ କିଏ ଅଛନ୍ତି?
ମୋ ଘରେ କିଏ ମୁଁ ମୋ ମାମା ଆଉ ମୋର ଦିଟା ଭାଇ ବାପା।
ହୁଁ ହୁଁ।
ଆପଣଙ୍କ ଘରେ?
ଘରେ ସବୁ ଆମ ଘରେ ଆମେ ତ ଦୁଇ ଯା ଅଛୁ ଏବେ। ଆଉ ମୋର ସାନ ପୁତୁରାଟି ମୋ ସ୍ଵାମୀ ଅଛନ୍ତି। ଆଉ ମୋ ଶଶୁର ଯିଏ ସେ ପା। ବାପା ଅଛନ୍ତି ଆଉ ଶାଶୁ ନଣନ୍ଦ ନଷ୍ଟ ହେଇଗଲେଣି ଚାରି ପାଞ୍ଚ ପାଞ୍ଚ ବର୍ଷ ହେଇଗଲାଣି ଆଉ। ଆଉ ମୋର ପୁଅଟିଏ ସିଏ ଏବେ କଟକ ରେ ପଢୁଛି। ଆଉ ମୋର ସାନ ଯା ର ଦୁଇଟି ପୁଅ ସିଏ ଗୋଟଏ ବଡ ପୁଅଟି ହଷ୍ଟେଲ ରେ ର ଡୁଛି ଦଶମ ପଢୁଛି। ସାନ ପୁଅ ଟି ଆଉ ଆମେ ଦିଅର ବାହାରେ ଅଛନ୍ତି। ଏମିତି ରାତିକୁ ଅଛୁ ଏବେ ଆଉ।
ତାହେଲେ ବଡ ଫ୍ୟାମିଲି ଆପଣଙ୍କର।
ହଁ ବଡ଼ ଫ୍ୟ୲ମିଲି। ଦିଅର ପାଇଁ ହଁ ବାହା ହେଇଚି। ମୋ ବାହାଘର ଆସିିକି ଉଣେଇଶି ବର୍ଷ ହେଲାଣି। ମୋ ପୁଅ ଯୋଇମିଲ୍ ର କୋଚିଂ ନଉଚି ଆକାଶରେ।
ଆଚ୍ଛା।
ଉଣେଇଶି ବର୍ଷ ମୋ ବାହାଘର ହେଇଗଲାଣି। ମୋ ପୁଅ ଅଠର ବର୍ଷର।
ଓହୋ ଆଉ ଆଜି ଖରା ବେଳର ଖାଇବା ପ୍ରିପେୟାର କରିସାରିଲେଣି?
ହଁ ଖରାବେଳ ଖିଆ ହେ ମାନେ ହେଇସାରିଛି ବାପା ବି ଖାଇସାରିଚନ୍ତି। ଆଉ ପୁଅ ବି ସେ ଶିଶୁ ମନ୍ଦିରରୁ ଆସିକି ଖାଇକି ସାନ ପୁଅଟି ଶୋଇପଡ଼ିଚି। ଆଉ ଖରା ବେଳ ଖିଆରେ ଆଜି ହେଇଥିଲା ପୋଟଳ ଭଜା ଝୁଡଙ୍ଗ ଡାଲି ଶାଗ ଭଜା କଲରା ଚିପ୍ସ। ଆଉ ଆମ୍ବ ତ ଅଛି ସାଇଟ ରେ ଆଉ ହୁଁ।
ହଁ ଏବେ ତ ଆମ୍ବ ସିଜନ ଚାଲିଚି ଆଉ। ସବୁଆଡେ ଆମ୍ବ ଥିବ। ଆପଣଙ୍କ ଶାଶୁଘର ଟା କୋଉଟି। ଶାଶୁଘର କୋଉଠି ବାପା ଘର କୋଉଠି।
ଆମ ଶାଶୁଘର ଭୁବନ ପାଖାପାଖି ରହୁଚି। ବାପଘର ଚଣ୍ଡିଖୋଲ ଲାଇନ।
ଓହୋ। ଆପଣ ଆପଣଙ୍କର କେଇଟା ଝିଅ ମାନେ ଭଉଣୀ କିଏ?
ମୋର କଉଣୀ ଆମେ ଆମେ ବି ସେମତି ଯୋଉଥ ପରିବାର। ଆମେ ଦାଦ ଦାଦା ଘର ଆମର ଏକାଠି ଆମେ ତିନି ଭଉଣୀ ଦାଦାଙ୍କର ଦି ଝିଅ ଗୋଟେ ପୁଅ। ଏମିତିରେ ମିଶେଇଲେ ଆମେ ପାଞ୍ଚ ଭଉଣୀ ଆମେ ପାଞ୍ଚ ଭଉଣୀଆଙ୍କ ବାହା ହେଇ ସାରିଲୁଣୁ। ଭାଇଟି ଭାଇଟି ଭୁବନେଶ୍ଵର ରେ ଜବ୍ କରୁଚି। ଗୋଟିଏ ଭାଇ ବହୁତ ଗେଲା ଆଉ।
ଓହୋ ଭଲ ତାହେଲେ?
ହୁଁ। ଭଉଣୀ ସବୁ ବାହା ହେଇସାରିଲୁଣୁ। କିନ୍ତୁ ଭାଇ ଆମର ଗୋଟେ ଭଉଣୀଠୁ ଭାଇ ବଡ ସେ କହିଲ ଭ ଭଉଣୀ ବାହା ନହେଲେ। ମୁଁ ବାହା
ହେବିନି ଆମ ଘରେ ବି ସେଇ ମୁଁ ବଡ ଆଉ ମୋ ଦି ଜଣ ଭଉଣୀ ଅଛନ୍ତି। ଆଉ ମୋ ବଡ ବାପାଙ୍କର ପୁଅ ଆଉ ତାଙ୍କ ବାହାଘର ପ ବ ଖୋଜା ହୋଉଚିା ଓ ତାଙ୍କର ଗୋଟେ ଝିଅ ଅଛି। ଭ ଭାଇ ଭାଉଜ ସମସ୍ତେ ଜବ କରିଛନ୍ତି ଆମୁ
ଉଁ ଏବେ କଣ ପଢୁଚନ୍ତି।
ମୁଁ ଏବେ ପ୍ଲସ୍ ଥ୍ରୀ କରୁଚି।
ହୁଁ କୋଉ ଇୟର ଚାଲଚି।
ଏଇପା
କଉ ଇଅର ଚାଲିଚି।
ଏଇଟା ସେକେଣ୍ଡ ଇୟର ହେଲା।
ହୁଁ ତାହେଲେ ମୋ ପୁଅର ଗୋଟେ ଉପର ବ୍ୟାଚ ତୁମେ ଆଉ।
ଆଜ୍ଞା?
ଗୋଟେ କି ଦିଟା ମୋ ପୁଅର ଦୁଇଟା ଉପର ବ୍ୟାଚ ହେଇଥିବ ତୁମେ ଆଉ। ମୋ ପୁଅର ଏବେ ପ୍ଲସ ଟୁ ସରିଲା ନା ସିଏ ଇଞ୍ଜିନିୟରିଂ ଲାଇନ୍ ତାର ଇଚ୍ଛା ଥିଲା। କହିଲା ମୁଁ ପ୍ରାଇଭେଟରେ ବି ଟେକ୍ କରିବିନି ତ ସେଇଥିପାଇଁ କୋଚିଂ ନଉଛି ଆଉ।
ଓହୋ। ଆଉ ସିଏ କଣ ରଖିଥିଲେ ଷ୍ଟ୍ରିମ୍ ସାଇନ୍ସ ରଖିଥିଲେ ନା ଆର୍ଟସ?
ନାଇଁ ସାଇନ୍ସ ସାଇନ୍ସ ସାଇନ୍ସରେ ବାୟୋ ତାର ପି ସି ଏମ ନା ର ହଉଛି ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥ ସହିତ ବି ବାୟୋଲୋଜି ସେ ରଖିଥିଲା। ତାର ମେଡିକାଲ ଆମର ଇଚ୍ଛା ଥିଲା ମେଡିକାଲ ପାଇଁ କିନ୍ତୁ ନେଲା ଦି ବର୍ଷ କଲେଜରେ ଉମ୍ ମାଗଣାରେ ମେଡିକାଲ ର କୋଚିଂ ବି ଦଉଥିଲେ ସେ ନେଲା କିନ୍ତୁ ପର ମୁହୂର୍ତ୍ତରେ ଆଉ କଣ କ କଇଲା ନାଇଁ ମୁଁ ଏଞଜିନିୟରିଂ ଲାଇନ ଯିବି। ତ ଇଂଜିନିୟରିଂ ଲାଇନ ଯିବୁ ଉମ୍ ହଁ ଯୋଉ ପ୍ରଥମ ଏକ୍ଜାମ ଯେବେ ଦେଇଥିଲେ ତାର ଅଠସ୍ତରୀ ପରସେଣ୍ଟ ଆଇଲି ଆସି ଆସିଥିଲା। ଆମର ସରାଙ୍ଗରେ ହେଇ ଯାଇଥାନ୍ତା କିନ୍ତୁ ସିଏ ଯୋଉ ଇଞ୍ଜିନିୟରିଂ କରିବା ପାଇଁ ଚାହୁଁଛି ଆଜିର ପିଲା ସିଏ ସିଏ ଆମେ ବି ଏତେ ଜାଣି ନୁ ଇଞ୍ଜିନୟରିଙ୍ଗ୍ କୋଉ ଲାଇନ କଣ ଏତେ ସେ ଯୋଉ ଇଞ୍ଜିନୟରିଙ୍ଗ୍ ଚାହୁଁଛି ସେତି ଏତିକି ପର୍ସେଣ୍ଟ ହେଲେ ସେ ଭଲ ସେଇଠି ପାଇବନି। ଆଉ ସେଇ କଲେଜରେ ବି ହବନି। ତ ତାର ହଁ ଇଚ୍ଛା ଯେ ମୋର କେମିତି ବୁର୍ଲା ହଉ ଆଇଦର୍ ରାଉଲକେଲା ଏନ୍ ଆଇ ହେଇଯାଉ। ତାର ଏଇ ଆଶାରେ ସେ କୋଚିଂ ପାଇଁ ମାନେ ନବା ପାଇଁ ତା ବାବାଙ୍କୁ କହିଲା ଯେ ବାବା ମତେ କୋଚିଂ ଦିଅ। ନହେଲେ ଦଶ ମାସ ବାବା ମାଇନସ ହେଇଯିବ ନା ଆଉ କଣ କରିବା ନହେଲେ ମତେ ଭଲ ଗମେଣ୍ଟ କଲେଜରେ ହିଁ ମୁଁ ପଢିବି। ମୁଁ ପ୍ରାଇଭେଟରେ ବିଟେକ୍ କରିବିନି। ତାର ବି ଭଲ ମାନେ ମାନେ ପାଠ ପଢା ଭଲ। ତ ଟିକେ ପ୍ଲସ ଟୁ ରେ କମିଗଲା ମାର୍କ ଟା ଆମର ଆଶା ଥିଲା ନାଇଣ୍ଟି ଫୋ ଫୋର ଭଳିଆ ନାଇଣ୍ଟି ଟୁ ଆସିଲା। ଆଉ କମେଇଲା ଆଠ ଦଶ ଛଅ ଆଠ ଦଶ ମାର୍କ ତ ଆମ ହିସାବରେ ଟିକେ କମି ଲା ଆଉ।
ହଁ ଯେତିକି ରଖିଛନ୍ତି ଭଲ ରଖିଛନ୍ତି ମୋର ବି କିନ୍ତୁ ସେ ଲାଇନରେ ଯିବାର ଇଚ୍ଛା ନଥିଲା। ମୋର ଡ୍ରଇଂ ଆଉ ଆର୍ଟ ଲାଇନ ଯିବାର ଇଚ୍ଛା ଥିଲା। ସେଇଠି ମୁଁ ଏଣ୍ଟ୍ରାନ୍ସ ଦେଇଥିଲି କିନ୍ତୁ ହେଲାନି ତା ପରେ ଆର ବର୍ଷ ଟ୍ରାଏ କରିବି ଆଉ ଭାବିଛି।
ଯୋଉଟାରେ ଆଗ୍ରହ ଅଛି ସେଇଟା ସେଇ ଲାଇନରେ ଗଲେ ହିଁ ତମକୁ ଶାନ୍ତି ଲାଗିବ ସେ ପାଠ ଟାକୁ ପଢିବା ପାଇଁ। ବାଧ୍ୟ ବାଧକତାରେ ରେ ପାଠ ହୁଏନି। ଆମର ଇଚ୍ଛା ନଥିବ ଆମ ଇଚ୍ଛାରେ ସିଏ ପଢିବ ତାକୁ ପ୍ରେସରାଇଜି ଏଠୁ ପର ଟାଇମ ରେ ରେଜଲ୍ଟ ଖରାପ ହେଲେ ତମେ ବା କହିଥିଲ ବାବା ମାମା କହିଛନ୍ତି ମୁଁ ପଢିଲି ମୁଁ ଯୋଉଟା ହେଲା ହେଲାନା କିନ୍ତୁ ଆମେ ତାକୁ କହିପାରିବୁ ନା ନାଇଁ ବାବା ତମେ ଏଟା ବାଛିଚ।
ହଁ।
ତମେ କହିଥିଲ କରିବା ପାଇଁ ଆଉ ତାର ସବୁଠୁ ଭଲ କେମିଷ୍ଟ୍ରି ହୁଏ। କେମେଷ୍ଟ୍ରି ରେ ଶହେରୁ ଶହେ ବି ଥିଲା ତାର ପ୍ଲସ ଟୁ ରେ। କେମେଷ୍ଟ୍ରି ଫିଜି କେମେଷ୍ଟ୍ରି ଫିଜିକ୍ସ ତାର ଭଲ ହୁଏ କିନ୍ତୁ ତାର ଯେତିକ ଦେଲା ଯେ ଯେ ଇ ମେନ୍ ଦିଟାଙ୍କ ଆଟେମ୍ ଦେଲା ମ୍ୟାଥ ଥିରେ ସବୁଥିରେ ଅଧିକ ଆସିଥିଲା।
ଆଚ୍ଛା।
ଓଭରଅଲ୍ ଭଲ ହୁଏ, ଟିକେ ଇଂଲିଶ୍ ରେ ଟିକେ ହୁଏନି। ବାକି ନହେଲେ ଅଲ୍ ସବଜେକ୍ଟ ଭଲ।
ମୋର ବି ଟିକେ ଇଂଲିଶ ହୁଏନି।
ହଁ କହିଲା, ବାବା ବହୁତ ଜିନିଷ ସେମାନେ କଣ। ପିଲା ରୁ ଓଡିଆ ମିଡିୟମରେ ପଢିଲେ ସରସ୍ଵତୀ ଶିଶୁ ମନ୍ଦିର ଷ୍ଟୁଡେଣ୍ଟ ଥିଲେ। ତାପରେ ସିଏଚ ଏସ୍ ସି ବୋର୍ଡ କଣ ହାଇସ୍କୁଲ କଲେ, ହଠାତ୍ ଯାଇକି ଯେତେବେଳେ ସାଇନ୍ସ। ସେମାନେ ପଢୁଛନ୍ତି ନା। ମାନେ ତାଙ୍କୁ ଧରେ କହିଲେ ମାମା ଧରିଲା ବେଳକୁ ଆମେ ପାଠ ଟାକୁ ଯେତେବେଳେ ଧରୁଛୁ। ଆମକୁ ମାନେ ଦଶ ମାସ ଆଠ ମାସ ପଳଉଛି, ମାନେ ଆମେ। ଫାଷ୍ଟ ଇୟର୍ ଠିକ ରେ ପଢି ପାରୁନୁ କି ବୁଝି ପାରୁନୁ ଆମେ ଖାଲି କ୍ଲାସ୍ ଆଟେଣ୍ଡ କରୁଛୁ। ଯେତେବେଳେ ବୁଝିଲା ବେଳକୁ ଆମକୁ ସେତେ ଏତେ ପ୍ରେସର ପଡି ଯାଉଛି ଯେ ଆମେ ଆଉ ପୂର୍ବ ପାଠ ବିଷୟରେ ଚିନ୍ତା ବି କରିପାରୁନୁ ଯୋଉଟା କି ଏକ୍ସାମ୍ ରେ ଯେତେବେଳେ ଏଣ୍ଟ୍ରାନ୍ସ ଆସୁଛି ଫାଷ୍ଟ ଇୟର୍ କୋତ୍ସିନ ଆସିଗଲା, ଏମାନେ ବୁଝି ନାହାନ୍ତି, ପଢି ନାହାନ୍ତି। ସେକେଣ୍ଡ ଇୟର୍ ଟି ଭଲକି ପଡ଼ିଛନ୍ତି, ତ ସେକେଣ୍ଡ ଇୟର୍ ର ପାଠ ଟା ଆସିଯାଉଛି। ଫାଷ୍ଟଇୟର୍ ର ଆସୁନି, ତର ଯେମିତି ହେଲେ। କୋଚିଂ ନଦଲେ ଗୋଟେ ଭଲ ସିଟ ଆସିବାର ସମ୍ଭାବନା ଜିରୋ, ତେଣୁ କ
ହୁଁ
ବାଧ୍ୟ ହେଇକି ଗୋଟେ ଦଶ ମାସ ଯାଉଛି, ଏକ୍ସଟ୍ରା ପଇସା ଗୁଡା ବି
ଯାଉଚି।
କଣ କରିବା ଆଉ ଆଜି ଶିକ୍ଷିତ ସମାଜରେ ଆମେ ତ କହିବାନି ଯେ ପିଲାମାନେ ମାନଙ୍କୁ ପାଠ ପଢ଼େଇବାନି। ଆମ ଆଜିର ବାପା ମା ବି ଏତିକି ସଚେତନ ମାନେ ସବୁ ଜିନିଷ ହଉ ନ ହଉ ପିଲା ପାଠ ପଢୁ, ଆମ ବେଳେ ସେଇଟା ନଥିଲା ଝିଅ, ଆମେ ପାଞ୍ଚ ଭଉଣୀ ଆମ ଭାଇ କିି ଦିଆ ହୋଇଥିଲା ଗୁରୁତ୍ୱ ଆମକୁ ଏତେ ପାଠ ଯୋଗୁରୁ ଏତେ କୁହା ହଁ ଘୁସୁରି ଘାସୁରି ଦଶମ ଖଣ୍ଡକୁ ପାସ୍ କରିଦିଅନ୍ତୁ। ଆମକୁ କେହି ପଢେଇବା ପାଇଁ କହିନାହାନ୍ତି ଆମେ ନିଜେ ପଢୁ ନିଜେ ର ସବୁ କରୁ ଆମକୁ କେହି କହିନାହାନ୍ତି ଯେ ପଢ ବୋଲି, ହଁ ଝିଅ ପୁରା ତ ହଉଛି ଯେମିତି ହଉ ଘୁସୁରି ଘାସରିକି ପଢିଦେବେ ଆଉ ପୁଅ କୁ ଦିଆ ହେଇଥିଲା। ମାନେ ପ୍ରାଧାନ୍ୟ ଯେ -ହଁ ପୁଅ ପଢିବ ଆମ ବେଳେ ସେ ଜିନିଷ ନଥିଲା ଏବେ ଆଉ ଏବେର ବାପା ମା ତଥାପି ପୁଅ ଝିଅ ଭିତରେ ଫରକ ନ ଦେଖିକି ସବୁ ସମା ସମସ୍ତଙ୍କୁ ସମାନ ଅଧିକାର ଦେଇକି ପଢଉଛନ୍ତି ଆମ ପାଖରେ ବି ଆମେ ଦେଖୁଛୁ ମାନେ ଝିଅ ମାନଙ୍କୁ ବି ସେତିକି ଗୁରୁତ୍ୱ ଦିଆ ହଉଛି ଯୋଉଟା ଆମ ସମୟରେ ନଥିଲା। ଆମକୁ କେହି ମାନେ, ହଁ ମ ପଢୁଛି ତ ଆଉ, କଣ ପଢୁଛି ବାପା ମା କେବେ ଜାଣିନାହାନ୍ତି। ନାହାନ୍ତି। ଖାଲି ଦଶମ ଟେ ପାସ୍ କରିଦେଲେ ବହୁ, ମାନେ ଗୋଟେ ବହୁତ ବଡ ଜିନିଷ ହୁଏ ଯେ ହଁ ମାନେ ପାଠ ପଢିଛୁ। କିନ୍ତୁ ଏବେ ତ ଦଶମ ର କିଛି ମାନେ କିଛି ନାହିଁ ଦଶମ ପାସ୍।
ଦଶମର ଏବେ କିଛି ଭାଲ୍ଯୁ ନାହିଁ, ଏବେ ତ ପ୍ଲସ ଟୁ ଯାଏ କିଛି ଭାଲ୍ୟୁ ନାହିଁ।
ନାଇ ଗ୍ରାଜୁଏସନ ନ କଲେ, ତମେ କୌଣସି ହଁ
ଗ୍ରାଜୁଏସନ କମ୍ପ୍ଲିଟ କଲା ପରେ, ତାପରେ ଯାଏଁ ଗୋଟେ କିଛି ଅଛି -ଜବ
ହଁ କରିପାରିବ ନହେଲେ କିଛି ପ୍ଲସ୍ ଟୁରେ ବି ଆଜିକାଲି ଆଉ କିଛି ନାହିଁ ଯଦି ହଁ ସେମିତି ଥିବ ମେରିଟ ଲିଷ୍ଟରେ ଅଧିକ। ଆ ସେନା ଯୋଉ ଥିବ ମାର୍କ କଣ ଗୋଟେ ତମେ କଉଥିରେ ପକେଇ ପାରିବ ହଁ ଏ ଯୋଉ ପୋଷ୍ଟାଲ ଆସୁଛି। ଯୋଉ ଜି ଡିଏସ୍ ଆଉଛି। ହଁ ହଁ କାଟିଦିଅ